ହ୍ୟାଲୋ ହଁ ବନ୍ଧୁ -
ହଁ ସାଙ୍ଗ କେମିତି ଅଛ?
ହଁ ବହୁତ ଭଲ ଅଛି, ତମେ ଟିକେ ଧଡ ଧାଡ ନ କରିକିରି ଉଁ ମାନେ ମାନେ ଚୁପଚାପ୍ ବସିକି କଥା ହେଲେ ଭଲ ହୁଅନ୍ତା ଟିକେ।
ମୁଁ ବି ଏବେ ଚୁପଚାପ ବସିକି କଥା ହଉଛି କିଛି ସାଉଣ୍ଡ କରୁନାହିଁ।
ହଁ ଧରଧାଡ ଧରଧାଡ କଲ ତ ସେଥିପାଇଁ ମୁ କହିଲି।
ନାଇଁ ସାଙ୍ଗ ବିଶ୍ୱାସ କର ଧର ଧାଡ଼ କରିବାର କାରଣ ହେଲା ଏୟା କି ହେଲା ମୋ ମୁଣ୍ଡ ଟା ଟିକେ ଜୋରେ ବିନ୍ଧା ହେଉଛି। ଅଣ୍ଡା ମତେ ଟିକେ ଅତ୍ୟଧିକ ହେଇଯାଇଛି ବୁଝିଲେ।
ଆ ତମକୁ ଯେତେବେଳେ ମାନେ ମୁଁ କହୁଥିଲି ଟିକେ ଦୀପାନେ ଆମେ ନେଇ ଆସୁ ଔଷଧ ତମେ ଟିକେ ଖାଇବ କଁ ପାଇଁ ତମର ଜିଦିଭାରି।
ମୁଁ ନା ନା ନା ନା ଭାଇ ଜିଦ୍ଦି ନୁହଁ ମୁଁ ଚାହୁଁଥିଲି କି ତମ ଗୋଟା ମୋର ଏତେ ଚଢା ନୁହ ମୁଁ ଚାହୁଁନଥିଲି ଏତେ ଦୂରରୁ ଆସ ହଇରାଣ ହେଇ ମୋ ପାଇ ଓଷଧଆଣି ଏତେ ବାଟ ଆସିବ ଏତେ ଭଲ ପାଇବା ଅଛି ବୋଲି ମୁଁ ଜାଣିଛି ନେଇ ଆସିବା କଥା କହିଲ ତଥାପି ବିରେ ମୁଁ ଚାହୁଁନି ତମେ ହଇରାଣ ହୁଅ ବୋଲି ବୁଝିଲ।
ନା ନା ଭଲ ପାଇବା ଭଲ ପାଇବା ନାଇଁ ବା।
କିଏ କହିଲା?
ଭଲ ପାଇବା ଗାଡିଆକୁ ଗଲାଣି ମୋର।
ପାଲେଇଲାନି ଗାଡିଆ କୁ ସବୁ।
ଆଉ। ଆଉ ତମେ କଣ ଏତେ ସମୟ ହେଲା ମତେ କହିଦେଇକି ଯାଇଥିଲ ମାନେ କଣ ମାନେ ବୋଉ ତମକୁ କଣ
ମାନେ ଶୁଣ ମୁଁ କହୁଛି ଶୁଣ ମୋର ଜଣେ ମାମୁଁ ଆଣିଥିଲେ କିଛି ଆଳୁଚବ ଆଣିି ଥିଲେ ମୋ ବୋଉଙ୍କ ପାଇଁ ଆଉ ମୋ ପାଇଁ ହେଲା ତ ଆମେ ମୁଁ ଆଳୁ ଚାପ ଖାଇ ଦେଇଥିଲି। ମୁଁ ଖାଇକି ବୋଉ କହିଥିଲି କି ମୋର ସେଇଠି ରଖିଦିଅ ତେଣୁ ମୁଁ କଣ କଲି ତା ପାଇଁ ସେଠି ରଖିଦେଇଥିଲି। ତ ସିଏ ଜାଣିିନଥିଲା କୋଉଠି ଅଛି ତାର ମନ ନାହିଁ ଆଉ।
ତମେ କ ସିନ୍ଧୁଙ୍କ ଭିତରେ ଥୋଇ ଦେଇଥିଲ କି?
ନାଇଁ ନାଇଁ ମୁଁ ସେ ଥାକ ପାଖରେ ଥୋଇଥିଲି ମତେ ଲାଗିଲା ଅବିକା ଯଦି ମୁଁ ତାକୁ ଦେବି ନାହିଁ ତାର ତ ମନ ପଡିବନାହିଁ ବୁଝିଲ।
ତ ଯଦି ମନ ନ ପଡିବ ଚପ ଉରା ନଷ୍ଟ ହେଇଯିବ ସକାଳକୁ।
ନିଶ୍ଚିନ୍ତ।
ତାପରେ ହେଠୁ ମୁଁ କହିଲି କି ହଉ ସେ ରାତିି ଖାଇବା ଖାଇ ଦେଇଛି ବୁଝିଲେ।
ମୁଁ ଜାଣିଲି ଆଉ ଆଉ ମୂଳରୁ ଆଣିନଥାନ୍ତି ନଷ୍ଟ କରିଥିଲେ।
ନାଇଁ ମୁଁ ତାକୁ ରାତ୍ରି ଖାଇବା ଦେଇ ଦେଇଥିଲି ତାର ମୁଁ କହିଲି ଦିନ ଯୋଉ ଚପ ଦିଟା ଅଛି ଖାଇଦେ ମାମୁଁ ଆଣିଥିଲେ କହିଲା ହଉ ଠିକ୍ ଅଛି ଆଉ ଖାଇଲା ଖାଇ ସିଏ ଅବିକା ଆଶି ବସିକି ବିଶ୍ରାମ ନବାକୁ ଆସିଲା ମୁଁ ଭାବିଲି ଯାଉଛି ଟିକେ ତା ପାଦ ଫାଦ ରେ ତେଲ ମାଲସ କରିଦେବି।
ଯାଉ ବହୁତ ଭଲ।
କହିଲା ସେ କହିଲା କି ନାଇଁ ଥାଉ ମୋ ପାଦ ବି ଠିକ୍ ଠାକ୍ ଅଛି ଆଉ କଣ କ ହଁ ଠିକ ଠକ ଠିକ ଅଛି କାଇଁ ମାରିବୁ। ଆଉ ପରେ ଯେତେବେଳେ ବିନ୍ଧା ହବ ମାରିଦବୁ ମୁଁ କହିଲି ନା ମାରିଦିଏ ଦେଖା ଟିକେ ମାରିଦେଇକି ଆସିଥାନ୍ତି ତା ମୁଁ କହିଲା ନାଇଁ ନାଇଁ ମୋ ଦେହ ଭଲ ଲାଗୁନି ମାର ନା। ଆଉ କାଲି ମାରିବୁ। ତେ ନିଦ ଲାଗିଲାଣି ମୁଁ ଶୋଇବି ମୁଁ କହିଲି ହଉହଉ ତୁୁ ସୋ ମୁଁ ଯାଉଛି କାଲି ଲଗେଇ ନହେଲେ ଆଉ ତାପରେ କହିଲା ହଉ, ଆଉ କଣ ଖାଇଛ ଆଜି?
ଆ ମୁଁ ଆଜି ଖାଇଚି କ୍ଷୀର ପାଉରୁଟି ବୋଉତ ଦେହ ଆଉ ଟିକେ ଟିକେ କଣ ଭଲ ଆଜି କଣ ଭଲ ଲାଗିଲାନି ତାଙ୍କୁ ତ ମୁଁ ରୁଟି ଚକଡି ଖାଇବୁନି କ ପାଉରୁଟି ଚକଟି ଖୋଇଦେବି ଟିକେ ଆଜି ସେଥିପାଇଁ ସେ ଳେ ଆମ ବନ୍ଧୁକୁ ଫୋନ କରିଥିଲି ସେ ନେଇକି ଆସ ତାକୁ କହିଦେଲି। ବୁଝିଲେ?
ହଉ। ତମ କଲେଜ ଯେତେବେଳେ ଯାଉଥିଲ ସେ କଲେଜ ବିଷୟରେିକେ କହିବୁଣ ନା ମୁଁ କହିବି ଶୁଣିବି।
ହଁ ହ୍ୟାଲୋ।
ମାନେ ତମକୁ
ହଁ ମୋ କଥା ଶୁଭୁଛି।
ମୁଁ କହିଲି ହଁ ହଁ ତୁମ କଥା ଶୁଣିଛୁ ମୁଁ କହୁଥିଲି କି ସାଙ୍ଗ ଆମେ ଯୋଉ ସବୁ ମିଶିକି ସେତେବେଳେ କଲେଜ ଯାଉଥିଲି ସ୍କୁଲ୍ ସମୟ କେତେ ଅଲଗା ଥିଲା କଲେଜ ସମୟ କେମେ ଅଲା
ହଁ ବହୁତ କିଛି ନା ସ୍କୁଲ ସ୍କୁଲ ବେଳ ଶେଷ ସେ ସମୟ ଗଟଆ ଅଲଗା ପ୍ରକାର ସେ ସମୟ ଗୁଟଆ ଖେଳୁଥିଲା କଣ ଫୋନ ଫୋନ କିଛି ନଥିଲା। ସାଙ୍ଗ ହେଇକି ବସିଥିଲେ। ଆମ୍ବ ପାରିଥିଲେ କଇଁଆଁ ପାରିଥିଲେ ହଁ ସବେଳେ କଇଁଆ ଝଳ ହଉ ତା ମିିକରି କରିଥିଲେ ହଁ।
ତମେ ତ ମୋ ଠାରୁ ବେଶୀ ଦୁନିଆ ଦେଖିଛ ହେଲା।
ହଁ ହଁ।
ତମ ସମୟରେ ଯେତିକି ବହୁତ ଥିଲା ସେତେବେଳେ ଲୋକ ମ ଆମ ଯୋଉ ସାଙ୍ଗସାଥି ମିଶିକି କହିବା ପାରିବ ଚାଲବେ।
ହଁ ସେଇ ନାଇଁ ନାଇଁ ସେଇ ଏକର ସେକର ଅଳ୍ପ କି ତମେ ଆମେ ଟିକେ ଅଧିକା ଦେଖ ତମେ ଟିକେ କମ ଦେଖ ତମେ ପଛ ପଛ ଆଉ କଣ ହଁ। ହଁ ତମେ ଗୁଲି ଖେଳ ବି ଦେଖିଥବ କବାଡି ଖେଳ ଦେଖିନ ବୋ ଚୋରି ଦେଖ କି ନା ସବୁ ତ ଦେଖ
ଭାଠ ଶୁଣନ୍ତୁ ଆପଣ ଟ ଚଢେଇ କଥା ହଉଛନ୍ତି ମୁଁ ମୁଁ ମୁ
ହଁ ବୁଝିଲି ବୁଝିଲି ଏଥର ବୁଝିଲି ମତେ ମୁଁ ଭୁଲିି ଆଜ୍ଞା ସେଥି
ହଁ ତ ସେଇ କଥା ମୁଁ ଶୁଣ ଶୁଣ ମୁଁ କହୁଛି କଣ ହେଇଛି। ଛୋଟବେଳେ ଯେତେବେଳେ ଆମେ ଛୋଟ ଥିଲୁ ଭାଇ ଭଉଣୀ ମିଶିକି ଆମେ ସବୁ। କିତି କିତି, କବାଡି, ମେରିଆ ସବୁ ଖେଳୁ ହେଲା ଟିକେ ଯେତେବେଳେ ଆମେ ଅ ଟିକେ ବଡ ହେଲୁ ସେତିକିବେଳେ ବି ଖେଳୁଥିଲୁ ତାପରେ ଆମେ ଧୀରେ ଧୀରେ ଧୀରେ ଧୀରେ ସମୟ ଅତିବାହିତ ହେବା ସହିତ ଆମ ମାନେ ସମୟ ସବୁ ଚେଞ୍ଜ ହେଇଗଲା। ବୁଝିପାରିଲେ ଆମେ ଟିକେ ବଡ ହେଲୁ ତାପରେ ସମସ୍ତଙ୍କ ଜୀବନ ଶୈଳୀ ଚେଞ୍ଜ ହେଲା। ସମସ୍ତେ ଆମେ ଗାଁରେ ରହୁଥିଲୁ ଘରେ ରହୁଥିଲୁ ତାପରେ ଧୀରେ ଧୀରେ ଆମେ ଭାଇ ଭା ଭାଇ ସାଙ୍ଗସାଥି ସ ତୁ ବାହାରକୁ ଗଲେ ପାଠ ପଢ଼ିବା ବୁଝିଲ।
ହଁ।
ତୁ ସେଇଠି ଆମର ସମୟ ତାଙ୍କ ସହିତ ଯୋଉ ଥିଲା ତାଙ୍କୁ ଟିକେ ଆମକୁ ସମୟ ଦେବାକୁ ହଉନି ମାନେ ସେମାନେ ତାଙ୍କ ଜୀବନରେ ବ୍ୟସ୍ତ ରହିଲେ। ହେଲା ଆମେ ଆମ ସମୟରେ ବ୍ୟ ରେଲୱ ଆମେ ପାଠ ପଢ଼ିଲୁ ସେ ପାଠ ପଢିଲ ହଉ ସେ କଣୁ ଖାଉଥିବ କେତେ ବା ଫୋନରେ କଥାହଉଥିଲୁ ଧୀରେ ଧରେ ଇଣ୍ଟରନେଟ ବାହାରିଲା। ହେଲା ଫୋନ ଚାଲିବା ଯୁଗ ହେଲା ତାପରେ ଧୀରେ ଧୀରେ ଲୋକମାନେ କଣ କଲେ ଫୋନ ସହିତ ବହୁତ ମିଶିଲେ। ମାନେ ହେ ଚାଲ ତାକୁ ଫୋନ କଲ କରିବା ଚାଲ ଗେମ୍ ଖେଳିବା ଚାଲ କଥା ହେବା ହ୍ୱାଟସ ଚଲେଇବା ବୁଝିଲ ମସେଜ କରିବା ଲୋକ ପିଲାମାନେ ଏବେ ଏଠି କାର ସମୟରେ ପିଲାମାନେ ଟିକେ ଅଧିକ ମାନେ କଣ କଲେ ଫୋନ ସହିତ ଜଡିତ। ଆମ ସମୟରେ ଯେତେବେଳେ ନଥିଲା ହଁ ଆମ ସମୟରେ ସେତେବେଳେ ନଥିଲା ଆମ ସମୟରେ ପିଲା ସାଙ୍ଗମାନେ ଚାହୁଁଥିଲେ କେମିତି ଟିକେ ଆମ୍ବ ତୋଟାକୁ ଯିବା ଆମ୍ବ ପାରିବା। ଖରା ବେଳ ହବ ଲୁଚକାଳି ଖେଳିବା ମାଛ କୋଠି ଧରିବା ବାପା ମାଠାରୁ ଦିପଦ ଗାଳି ଶୁଣିବା ହେଲା। ତାପରେ ସେତେବେଳେ ସେ ସାର୍ ମାନଙ୍କର ଯୋଉ ଡର ଥିଲା ସାର୍ ମାନେ ପାଠ ଦେଲେ ପାଠ ନକରି ନେଲେ ଯୋଉ ସାର୍ ମାନଙ୍କର ମାଡ ଆଜି ଦଣ୍ଡମୁକ୍ତ ତ ଅଞ୍ଚଳ ଭାଇ ବାହାର ଯାଇନି ସେବେଠାରୁ ପିଲା ଆଉ ପାଠ ପଢୁନାହାନ୍ତି ଜାଣଛ ତ।
ଯାହା ହଉ ତମେ ସବୁ କିିଛି ଜାଣିଛ ଆଉ ଯାହା ହଉ ତମକୁ ଧନ୍ୟବାଦ। ଆଉ ହଁ କୁହନ୍ତୁ। ତମେ କୁହ ଆଉ କଣ କହିବା କଥା କୁହ କୁହ।
ମାନେ ତୁ ଯୋଉ ମାନେ ନାରୀ ଉପରେ ଯୋଉ ଅତ୍ୟାଚାର ସବୁ ହଉଚି ସେ ଉପରେ କଣ କିଛି କଉଠେଇଛନ୍ତି ଆଜିକା ସମୟରେ କହୁଚି ପୂର୍ବରୁ
କହିପାରିନି ଇଏ ତ ସମୟ ଅଛି ସେମିତି ଆସି ପହଞ୍ଚିଲା ଅତ୍ୟାଚାର ହଉନି ଆମେ ଅତ୍ୟାଚାର ତାଙ୍କୁ ଆମକୁ ରୋକିପାରିବା ଯୋଉମାନେ ରୋକିବା ତାଙ୍କ ହାତରେ ଯା ହାତରେ ଅଛି ସେମାନେ ରୋକି ପାରୁନାହାନ୍ତି। ମୋ କହିବା କଥା ଆଜିକାଲି ଯୋଉ ମଦ, ଗଞ୍ଜେଇ ଏଇ ସବୁ ବନ୍ଦ ହେଇଗଲେ
ଶୁଣ ବନ୍ଦ ହେଇସି ସେଗୁଡ଼ା ବନ୍ଦ ହେଲେରେ ଲୋକ ମଦ, ଗଞ୍ଜେଇ ନ ଟାଣିକି ବି ନ ପିଇକିନା ବି ମାନେ ଏବେ ଆଜିକା ସମୟରେ ଯେତିକି ଝିଅ ପିଲାଙ୍କ ପ୍ରତି ନାରୀ
କଣ ପାଇଁ ହଉଚି ତମେ ଯୋ ଆଜିକାଲି ଆଇଁଷ ଖାଉଛ ସେ ପ୍ରତି ଟିକେ ବି ରହିଲେ ହୁଅନ୍ତା ମାନେ ବୁଝିଲି। କିଛି କିଛି ଅଛି ମାନେ ଆଇଁଷ ବି ବହୁତ କିଛି ଫେ ମାନେ
ନାଇଁତ ଏଠି ଝିଅ ପିଲା ଆଇଁଷ ଝିଅ ପିଲା ତ ଆଇଁଷ ଖାଉଚନ୍ତି ପୁଅ ପିଲା ତ ଆଇଁଷ ଖାଉନାନ୍ତି ପୁଅ ପିଲା କାହିଁକି ପ୍ରଭାବ ପକଉଚନ୍ତି।
ହ। ପୁଅ ପିଲା ଆଇଁଷ ନା ହିଁ ବୁଝିପାରିଲ ସେଟା ଟିକେ ସେଟା ଟିକେ ଅଲଗା ବେଳେ କେ ଟପିକି ଟା ପଇଲେ ମାନେ ସେ କଥା ଟା କଥା ହେଲେ ମାନେ ମୁଁ ଭାବୁଛି ଭଲ ହୁଅନ୍ତା ଯେ ଆମର ଏଇ ଯୋଉ ଏଇ ଏଥିରେ କଥା ହଉଚେ ଏଇଟା ସେ ବିଷୟରେ ନହେଲେ ବହୁତ ଭଲ ହୁଅନ୍ତା ମାନେ ଜାଣିପାରୁଚ ନା ସାଙ୍ଗ।
ହଁ ମୁଁ ବୁଝିଗଲି ମୁଁ ସେ କଥା କହୁନି ମୁଁ କହୁିଲି କି ମୁଁ କୋଉ କଥା କହିଲେ ଆପଣ କୋଉ କଥା ବୁଝନ୍ତୁ ମୁ କହୁଚି ଆଗ ତ ଆଗରେ ଶୁଣ ଆଗେ ନାରୀ ମାନଙ୍କୁ ପାଠ ପଢିବାକୁ ଛଡା ଯାଉନଥିଲା ବୁଝିଲେ ବିଦ୍ୟାଳୟକୁ ଛଡା ଯାଉନଥିଲାଲ। ଥିଲା ଏବେ କିନ୍ତୁ ବିଦ୍ୟାଳୟକୁ ଛଡା ଯାଉଚି ବୁଝିପାରିଲେ। ତ ଆଗ ନାଁରେ ଝିଅ ପିଲାମାନଙ୍କୁ କହୁଥିଲେ ବହୁତ କମ୍ ଏଜରେ ବିବାହ କରିଦଉ ବୁଝିପାରୁଚ ତ କିନ୍ତୁ ଆଜି ଏବେ ଆଗକା ସମୟରେ ଝିଅ ପିଲା ମାନଙ୍କୁ କହୁଚନ୍ତି ବାଲ୍ୟ ବିବାହ କରିଦଉଥିଲେ। ଏବେ କିନ୍ତୁ ତାଙ୍କ ମନ ଇଛା। ଝିଅ ଯେତେ ଚାହିଁବ ସେତେ ବୟସରେ ବାହା ହେଇ ପାରିବ ବୁଝିପାରିଲେ।
ମାନଙ୍କ ପ୍ରତି ଆଗ ଶୁଣ ସେତେବେଳେ ଯୁଗ ଥିଲେ ଝିଅ ପିଲାଙ୍କ ପ୍ରତି ବହୁତ ଅତ୍ୟାଚାର ହଉଥିଲା। ଗୋଟେ ତା ଧର ଯୋଉ ଯୋଉ ଚିତାରେ ଗୋଟେ ସ୍ଵାମୀ ମରିଗଲା ପରେ ତା ସ୍ତ୍ରୀ ର କିଛି ଅଧିକାର ନଥିଲା ସମାଜରେ ତା ଚିତାରେ ତାକୁ ମାନେ କଣ ତା ମୃତ୍ୟୁବରଣ କରିବାକୁ ପଡୁଥିଲା ତାର ଇଛା ଅନିଚ୍ଛା ସତ୍ତ୍ୱେ ମଧ୍ୟ ଇଚ୍ଛା ନଥିଲେ ମଧ୍ୟ ତାକୁ କହିବେ ଯେ ତୋ ସ୍ଵାମୀ ମରିଚି ମାନ ତୁ ସେ ଚିତାରେ ଜଳୁ ଗୋଟ ଜୁରେ ସଵାମୀ ସ୍ତ୍ରୀ ଦି ଜଣଙ୍କୁ ମାନେ ଚିତା ଦିଆଯାଉଥିଲା କିନ୍ତୁ ଆଜିକା ଏବିକା ସମୟରେ ମାନେ ଏ ସବୁର ପରିବର୍ତ୍ତନ କରି ଝିଲେ ତ ଆମ ସମାଜ କେତେ ଆଗକୁ
ମତେ କୁହନ୍ତୁ
ଏଇଟା କଳି ଯିବ ଚାଲିଚି ହୁଁ
ତମେ ଏଇଟା ଏଇଟା ଭଲଟା ଭଲ କମ ଆସିବ ବୁଝୁଚନ୍ତି ମାନେ ଆମେ ଜାଣି ଶୁଣ ଶୁଣ ଯୋଉ ଲୋକ ବି ଶୁଣ ମୁଁ କଣ କହୁ ଯୋଉ ଲୋକ ବବଉ କିଛି ଜାଣିଥ ସିଏ ବି ଦ ଦେଖ ଜଣେ ଗ ପଣ୍ଡିତ ବୁଝଉଚି ସଏ ବି ଭୁଲ କରୁଚି। କରୁନି?
ହୁଁ।
ଯିଏ ଏତେ-ଏତେ ବଡ ପଣ୍ଡିତ ସ କେମ୍ତି ଭୁଲ୍ କଲା, ବୁଝୁଚନ୍ତି ନା।
ହଁ ମୁଁ ବୁଝୁଚି ତୁମେ ଯାହା କହୁଚ ମୁଁ ବୁଝୁଚି, ମୁଁ ସେତିବେଳେ କଥା କହୁନି ମୁଁ କହିବାକୁ ଚାହୁଁଚି କି ଆଗ କେତେ ଲୋ ମାନେ
ନାଇଁ ଆଗ କାଳକୁ ଶୁଣ ଆଗ କାଳକୁ ଶୁଣ ଆଗ ସେଇଟା ଶୁଣ ସେ ସମୟରେ ସେଇଟା ତାଙ୍କ ପାଇଁ ଠିକ୍ ଥିଲା, ନାଇଁ-ନାଇଁ-ନାଇଁ-ନାଇଁ ଶୁଣ ସେ ସମୟରେ ତାଙ୍କ ପାଇଁ ଠିକ୍ ଥିଲା। ଏ ସମୟ ପେଇଁ ଦେଖ ତମେ ଯୋଉଟା କହୁଚ ତା ପାଇଁ ଭଲ ଏଇଟା, ଯେ କହୁଚ ଏବେ ଯୋଉ ସ୍ୱା ନାରୀ ମାନଙ୍କୁ ସ୍ୱାଧୀନ ଦେବାଟା ବହୁତ୍ ଭୁଲ୍। ନାରୀ ମାନେ ସ୍ୱାଧୀନ ଦେବା ଠେଇଁ କିଛି ନାହିଁ, ସବୁ କିଛି କର କିନ୍ତୁ ତାର ଗୋଟା ଇଏ ଥାଏ ଲିମିଟ୍ ଥାଏ କିନ୍ତୁ ବତ୍ତମାନ୍ ଉଁ ବାହାରିଲା ଆମର କଣ ପପ୍ ଫପ୍ ଯୋଉ ଯାଉଚନ୍ତି ଆମର କ୍ଲବ୍ ହେରିକା ଯୋଉ ଇଏକୁ ଡ୍ରକ୍ସ ନିଶା ସିଏ ଆମେ କେବେ ନିଶାରେ ଟିକେ ଝୁମିବୁ। ଝୁମିଲେ ଆମକୁ ଟିକେ ଭଲ ଲାଗିବ, ସମେତେ ବି ମାନେ ଯାଉଚନ୍ତି
ଆଉ କଣ କେମ୍ତି ସବୁ ଗାଁ ମାନେ ଗାଁରେ ସବୁ ଲୋକମାନେ କେମ୍ତି ସବୁ ମିଳିମିଶି ଚଳୁଚ କି ପର୍ବପର୍ବାଣି ପାଳନ କର ଟିକେ କହିବ ଟିକେ?
ଗାଁରେ
ଅ
ହଁ ଗାଁରେ କଣ ସେମ୍ତି ଗୋଟେ ପର୍ବପର୍ବାଣୀ କଣ ହେଲେ ଯଦି ସାଙ୍ଗସାଥି କଥା ହେଇକିରି ଗୋଟେ ହୋଲି ହେଲା କି ଚାଲ କଥା ମାନେ
ସାଙ୍ଗ ତମର ମନ ଅଛି ସାଙ୍ଗ ତମର ମନ ଅଛି ଆମେ ଗତ-ଗତ ବର୍ଷ ହୋଲି କେତେ ମଜା ମସ୍ତିରେ ପାଳନ କରିଥିଲେ? ମୁଁ ତ ଯୋଉ ପ୍ରାୟ ଟାଇମ୍ ବାହାରୁ ବି ଯାଇପାରେନି ଗାଁକୁ।
ହଁ ତମେ ଟିକେ ତମେ ଟିକେ ତମେ ଟିକେ ଚାକିରି କରିଚ ନା ତମେ ଟିକେ ଆସିବାର ତମ ଟାଇମ୍ ହଉନି, ସେ ଯୋଉ ସମୟ ହଉନ।
ଆଉ କିନ୍ତୁ ଯେବେ ଯେବେ ଆ ଯେବେ ମୁଁ ସମୟ ପାଏ, ଆର ତ ଆର ଗତ ବର୍ଷ ଯୋଉ ତୁମ ମାନଙ୍କ ସହ ମୁଁ ଯାଇ ହୋଲିରେ ଆମେ କେତେ ଭୋଜି କରିଥିଲେ ଗାଁ ଲୋକମାନେ ମିଳିମିଶି ସବୁ ରଙ୍ଗର ମଜା ନେଇଥିଲେ, କେତେ ସୁନ୍ଦର ଥିଲା ସେଦିନ ଭାବିଲ।
ହଁ-ହଁ ସେଦିନ ଆଉ ନାହିଁ ବା ସେଦିନ ସବୁ ମାମୁଁ ଖାଇଗଲା।
ନାଇଁ ମାମୁଁ ଖାଇନାହାନ୍ତି ସେ ଦିନ ଗୁରା ସବୁ ପଳେଇଲାଣି, ମାନେ ଲୋକ ମାନେ ଭାବୁଚନ୍ତି ମୁଁ ଏବେ ସବୁ କଣ ଜାଣିଚ ନା
ଲୋକ କହୁଚନ୍ତି ନାଇଁ ଆଉ ଗଟେ କଥା ଲୋକ ଚାହୁଁଚନ୍ତି ଆମେ କେମ୍ତି ଖାଇ ପିଇ ଆମେ କିନ୍ତୁ ପୁଳା କମେଇବା।
ନାଇଁ ଲୋକମାନେ ଲୋକ ମନଙ୍କ ଭିତରେ ଭଲ। ଏବେ ସବୁ ଅହଙ୍କାର ଗର୍ବ ପଇସା ହେଲା, ମୋ କତିରେ ପଇସା ଅଛି ମାନେ ମୁଁ ବଡ ଲୋକ ବୁଝିଲ।
ହଁ ସେଟା ଠିକ୍ କଥା ଟଙ୍କା ଅଛି ମାନେ ସବୁ କିଛି ଅଛି।
ଏଯୋଉ ଲୋକମାନେ ଏଯୋଉ ଭା ଭୁଲିଆ ଭାବିବା ଭୁଲି ଯାଉଚନ୍ତି, ଦୁନିଆରେ ପଇସା କିଛି ନୁହଁ। ଲୋକ ମରିଗଲେ ମାନେ ପଇସା ସରିଗଲା ହେଲା, କେତେ-କେତେ ଆମ ଗାଁରେ ଧନୀ-ଧନୀ ଲୋକ ମରି ଯାଉଚନ୍ତି ପଇସା ତାଙ୍କ ଆଗରେ ତାଙ୍କ ପାଖରେ ପଇସା ଅଛି ହେଲା ବୁଝିଲ।
ହଁ
କିନ୍ତୁ ପଇସାକୁ ପଇସା ସବୁଠାରୁ କିଛି ମୂଲ୍ୟବାନ ନୁହଁ ହେଲା, ସା ବନ୍ଧୁ ମୁଁ ବୁଝୁଚି ବାର ମିନ୍ ହେଲା ମାତ୍ରେ ଅଟୋମେଟିକି ଏଇ ଯୋଉ ଇଏଠି କଟିଯିବ, ତୁମେ ବ୍ୟସ୍ତ ହୁଅ ନାହିଁ।
ହଉ-ହଉ ନାଇଁ ମୁଁ ତ ସେଇ କଥା କହୁଚି ବାର ମାନେ ସେ ଯାେକେ ଆମେ ତ ଏତେ ସମୟ ଯାକେ ଯିବାନି, ଆମେ ଚାହିଁବା ଆମ-ଆମ ଇଏ କୁ ସମୟ ବି ରେ ରହିବା ଆମେ ଆହୁରି ଆଗୁକୁ କଥା ହେଇପାରିବା।
ଶୁଣନ୍ତୁ ଶୁଣନ୍ତୁ ତୁମର ବୋଧେ କଣ କାମ ପଡିଲା ତୁମେ ନିଶ୍ଚିନ୍ତ ରଖିକି ଯାଇପାରିବ ମତେ ଲାଗୁଛି ଘରେ ବୋଧେ ମା ଡା କୁଛନ୍ତି ତୁମକୁ ଖାଇବା ପାଇଁ।
ନିଶ୍ଚିନ୍ତ ନିଶ୍ଚିନ୍ତ ଯା ଉ ତମେ ମନ କଥା ବୁଝି ପାରିଛ ବୋଲି ତମେ ବହୁତ ଧନ୍ୟବାଦେ। ମୁଁ ବନ୍ଧୁ ରହୁଛି କେତେବେଳେ ଫାଙ୍କା ହେଲେ ତମକୁ କଲ୍ କରିବି।
ଅ ଯା ହଉ ଏତେ ଦିନ ପରେ ମନେ ରଖିଥିବାରୁ କଲ୍ କରିଥିବାରୁ ବହୁତ ଧନ୍ୟବାଦ।